ହ୍ୟାଲୋ ହଁ ଶୁଭୁଛି। ହଁ ଶୁଭୁଛି
ହୁଁ
ହଁ ଏଇଠି ବସିଥିଲି, ଆଉ ତମେ କଣ କରୁଛ?
ନାଇଁ କିଛି ନାଇଁ ଜଷ୍ଟ ଏଇଠି ଗଡୁଚି ଆଉ।
ଆଛା ଆଛା ତମର ଫେବ୍ରେଡ଼୍ ଟାନମେ କୋଉଟା?
ଅ ମୋର ହୋଉଚି ଅ ଗୋଟେ ଅଛି ଯେ ମାନେ ସେଟା ଏତେ କେହି ଦେଖନ୍ତିନି।
କୋଉଟା କୋହୁନ?
ହୁଁ ହଁ ଗୋ ଗୋଟେ ତ ଭଲ ଲାଗେ ଯୋଉ ଅ କେମତି କହିବି ସେଇଟା ଟିକେ ଇଏଟା ମାନେ ସେଟା ଇଣ୍ଡିଆରେ ବ୍ୟାନ ଅଛି। ନା ଟା ବି ଶୁଣି ଥିବେ ମାନେ ମତ ନର୍ମାଲ ଏନିବେ ଯାହା ଭଲ ଲାଗେ ନର୍ମାଲନ ଏନିବେ ହେଲେ ଡ୍ରାଗନ୍ ଭଲ ଓକେ। ମାମ୍ ସେଟା ଷ୍ଟାର୍ଟିଙ୍ଗ ରୁ ଓକେ ମାନେ ତାପରେ ବି ଭଲ ମାନେ କି ଜେଜେକେ ହେଇଗଲା ପ୍ଲସ୍ ଯାହାବି ନାରଟ ପକେଇରା। ଏଗୁଡା ବି ମାନେ ଭଲ ଲାଗେ। ହଁ ବ୍ଲ ଲକ୍ ତବେରେ ଏନ୍ ସବୁ ଅଛି। ବାକି ମତେ ଭଲ ଲାଗେ ତମେ ମାନେ କଣ କହିଲ ଆ ଟିକେ ଅଲଗା ଟାଇପ୍ ର ଏନଜୟ ମେଣ୍ଟ ଅ ଓ ଓଭର ବ୍ଲେ ନାହିଁ। ଓଭର୍ ପ୍ଲେ ମାନେ ଓଭର ପ୍ଲେ ଜଣିଚ।
କରନା ନା।
ସେଇଟା ଗୋଟା ଅଛି ଓକେ, ସେଇଟା ଆମ ଇଣ୍ଡିଆରେ ବିୟାନ ଅଛି।
ହୁଁ
ହୁଁ ଜାଣିଛ କୋହୁଥିପାଇଁ?
କଣ ପାଇଁ?
ବିଗଜ ସେଇଟା ଯେହେତୁ ଆମ କୋରିଆରେ ଜାଣିଥିବ। କୋରିଆରେ କଣ ହୁଏ। ନା ନା ଜାପାନ ନାଇଁ କୋରିଆ ଓକେ।
ସେଟା କଣ କୋରିଆରେ ବନା ହେଇଥିଲା କି-
ହୁଁ ହୁଁ। ମୁଁ ଯୋଉଟା କହୁଚି, ସେଇଟା କରିବା ଓକେ ବାକି କଣ ହୁଏ ସେମାନେ କଣ ହୁଏ ସେମାନଙ୍କର ପପୁଲେସନ୍ ଏତେ କମିଗଲା ୱାନ୍ ଟାଇମ ରେ ଓକେ। ଅଁ ମାନେ କଣ ହେଲା କି ଅ ସେ ଦେଖ ସେ ଜାଗାରେ ଯେହେତୁ ଏନବ୍ଲ ଇମଫେକ୍ସନ ବହୁତ୍ ହୁଏ
ତମେ ଜାପାନ୍ କଥା କହୁଚ।
ହୁଁ ଜାପାନ୍ ହଉ କି କୋରିଆ ମାନେ ମୁଁ କହୁଛି ଜାପାନ୍ ଆଉ କୋରିଆ ରେ ସେ ଦିଟା ଘରେ ମାନେ- ଆନିବେଟେସ୍ ପ୍ରଡ଼କ୍ସନ ଏତେ ହୁଏ କି ଲୋକମାନେ ଅ ବାକି ମାନେ ରୋମାଣ୍ଟିକ ମୁଭିରେ ଛାଡି଼କି, ଆନିଆ ଆଉ କାର୍ଟୁନ୍ ବଗେରା ଦେଖିଲେ। ଓକେ। ସୋ ସେମାନଙ୍କର କାହାରି ଇଚ୍ଛା ହୁଏନେଇଁ କି ମାନେ ସମସ୍ତେ ଛୋଟ ଛୋଟ ପିଲା ଭଳିଆ ଏମତି ରହିଲେ, କାହାର ଇ ଚ୍ଛା ହି ହୁଏନି କି ମାନେ କି ତମେ ବୁଝପାରୁଥିବ ମାନେ ପପ୍ ପପୁଲେସନ୍ ଏତେ କମ୍ ହେଇଗଲା। ହଁ। ସୋ ଅଁ ତାମାନେ କିଛି ହେତ୍ ସମୟ ନାହିଁ, ଆନିମା ଛଡ଼ା ଆଉ କିଛି ଦେଖୁନାହାଁନ୍ତି। ସୋ ଆନିମି ଥ୍ରୋରୁ ହିଁ ତାଙ୍କୁ ଏମତିଆ ଏମତିଆ ଜିନିଷ ଦେଖି ଇଚ୍ଛା ହେଲା, ମାନେ ଯାହାଦ୍ୱାରା ସେମାନେ ଟିକେ ସେଇଟା ହଁ।
ବାକି ଯଦି ଲଜିକାଲି ଦେଖାଯାଏ କି, ତାଙ୍କ ଅ-ଅ ପ ଜାପାନ କଥା କହୁଛି, କୋରିଆ କଥା ମୁଁ କହିପାରିବି ବିନି, ଜାପାନରେ ୱାର୍କଲଚର୍ ବହୁତ୍ ବେକାର। ସେମାନେ ଏନିଟ୍ ଓଭର ଟାଇମ୍ କରନ୍ତି। ମାନେ ଇଣ୍ଟରନେସନାଲ ନୁହଁ, ଯୋଉଟା ପିଓର। କାରଣ ମୁଁ ଏବେ ରିସେଣ୍ଟ୍ ଗୋଟେ ଜାପ୍ ଜାପାନରେ ସ୍କଲାରସିପଟା ଆପ୍ଲାଏ କରିଥିଲି ତ, ମୁଁ ବହୁତ ସାରା ଜାପାନିଜ୍ ପିଲାଙ୍କ ସହିତ ଇଣ୍ଟରାକ୍ଟ କଲି ତାଙ୍କ କଥାରୁ ମତେ ଲାଗିଲା ମାନେ ତାଙ୍କର ଯୋଉଟା ସବୁ ଟ୍ରାଡି଼ସନାଲ୍ କମ୍ପାନୀ ଗୁଡ଼ାକ ମାନେ ଯେମିତି ଗୁଗଲ୍ ମାଇକ୍ରୋସଫ୍ଟ୍ ସେପ ସେ ସେଗୁଡ଼ାକ ତ ସବୁ ଇଣ୍ଟରନ୍ୟାସନାଲ୍ କମ୍ପାନୀ।
ଆଚ୍ଛା।
ଙ୍କର ଯୋଉଟା ରି ମାନେ ଟ୍ରାଡିସନାଲ କମ୍ପାନୀ ସେଠି ଏତ ଏତେ ବେକାର ୱାର୍କଲଚର ବହୁତ ମାନେ କଣ କହିଲ ଏନି ଟାଇମ୍ ମାନେ ତାଙ୍କର ଯେତେ ଯାଏ ବସ୍ ଯାଇନଥିବ କ ବାହାରକୁ ସେମାନେ ଯାଇପାରିବେନି।
ମେନ୍ ସେ ତାଙ୍କର ସେ ୱାର୍କ କଲ୍ଚର ମେନ୍ସ ତାଙ୍କର ଡିସ୍ପଲିନ ସେରା ବୁଝିପାରୁଛ୍।
ପିନ୍ର ରେ ଚାଲନ୍ତୁ। ବାକି କିନ୍ତୁ ତାଙ୍କ ୱାର୍କ କଲଚର ବହୁତ ଖରାପ। ମାନେ ତାଙ୍କୁ ସେଇଟା ଖରାପ ବି ଲାଗେନି। ତାଙ୍କୁ ସେଟା ବି ଭଲ ଲାଗେ।
ନାଇଁ ମେନ୍ ଜିନିଷ ଦେଖ। ହଁ ମେନ୍ ଜିନିଷ ଦେଖ। ତମମାନଙ୍କୁ ମାନଙ୍କର ଛୋଟ ପିଲା ବେଳ ତମକୁ କୁହା ହବ କି ଅଁ ତୁ ଏଇ ଟାଇମ୍ରେ ଖା ନା। ତୁ ଓନ୍ଲି ରାତିରେ ଖା। ଦିନବେଳା ଶୋ ରା ରାତିବେଳା କାମ କର ଦିନବେଳା ଶୋ। କଣହବସ ତମର ହାବିଟ ଟା କଣ କମିଯିବ। ହଁ ସୁସେୟା ତାଙ୍କର ବି ସେଇଟାଇପରେ ଗୋଟେ ପଡିଯାଇଚି।
ହଁ ମତେ ଯିବାକୁ ସେଠିକି ବହୁତ ଇଛା।
ହଁ ସେଇ ଯା ଗାବି ବହୁତ ବଢିଆ ଅଛି। ମୋର ଗୋଟେ ଫ୍ରେଣ୍ଡ ମାନେ ଫ୍ରେଣ୍ଡ ନୁହଁ ବଡ ଭାଇ ହିସାବରେ ହବେ। ଓକେ ସିଏ ହଉଛି ନାଭିରେ ଅଛନ୍ତି। ଓ ଆଜ୍ଞା। ନା ଫେରିବନା ତ ସିଏ ତାଙ୍କ ମାନେକ ୱାଇଫ୍ତ ତ ପ୍ରାୟ ଟାଇ ଯାଆନ୍ତି। ବୁଲିବାକୁ।
ହୁଁ ମୋର ଗୋଟେ ସାଙ୍ଗ ସେ ସେଠି ପଢୁଛି। ତାକୁ ଗୋଟେ ସ୍କଲାରସିପ ମିଳିଗଲେ ସେ ବି ସେଠି ପଢୁଛି ଫ୍ରି ରେ ପୁରା।
ହଁ ତାଙ୍କର ତ ସେମିତି ହୁଏ ବାକି ଆଉ ଗୋଟେ ଜିନିଷ। ତାର ଭିଜାଗ୍ ପିଲେ ବି ମାନେ ବହୁତ୍। ବଢିଆ କଣ ତମେ ମାନେ କି ଯଦି ୟୁନିଭର୍ସିଟି କୋଠି ଯଦି ମାନେ ଆପ୍ଲାଏ କରିଛ ଆଉ ତମର ହେଇଗଲା। ସ ତ ହଁ ସେମାନେ ହଁ ସେମାନେ ତମକୁ କରିକିଦେବେ। ତମକୁ କିଛି ଏନେ କରିବାକୁ ପଡିବନି।
ହୁଁ ମୁଁ ମୁଁ ନା ମାଷ୍ଟର ପାଇଁ ଆପ୍ଲାଇ କରିବି। ମତେ କିଛି ପାଇଁ ଗୋଟେ ଯିବାର ଅଛି। ଇଣ୍ଟନ୍ସିପ୍ ହଉ କି ମାଷ୍ଟର ହଉ ମତେ ଯିବାର ଅଛି। ଅ।
ଆଚ୍ଛା ଜାଣିଛ ନା। ମୋ ହାତରେ ଗୋଟେ ବୋ ଇନ୍ଡେଣ୍ଟ ହେଇଛି ଜାଣିଛନା ନାହିଁ। ତମେ ସେଣିଲେ ମାନେ କି କଣ କହିଲ। ଏମତିକ ଏମତି ହୁଏ ନା କି ବୟଜ୍ ମାନଙ୍କ ଭିତରେ ଏଜ ମାନେ ବହୁତ ଥାଏ ଫ ବି ମାନେ କି ଫ୍ରେଣ୍ଡ ଥାଆନ୍ତି ଭାଇ ଭାଇ ମାନେ ଭାଇଚାର ଯୋଉଟା କହନ୍ତି ଓକେ ହଁ ସ ମୁଁ ଯୋ ବ୍ିରେ ଯୋ କହୁଛଛି ସେ ଯେ ଭାଇ ଝିହ କି ସେ କଣ ହେଇଛି ନା ଆମେ ମାନେ ଏମିତି ସବୁବେଳେ କଥା ହଉ ଯେତେବେଳେ ମାନେ କିଏ ଟେନ୍ଥ୍ ରୁ ମାନେ ମୁଁ ତାଙ୍କ ସାଥିରେ ନାଇନ୍ଥ୍ କ୍ଲାସ୍‌ରୁ କଥା ହେଉଚି ଓକେ।
ହୁଁ କି ଚିହ୍ନା କେମିତି ହେଲା?
ଚିହ୍ନା ଏମିତି ଅନଲାଇନ୍ ନ ଇନଷ୍ଟା ରୁ କାରଣ ତାଙ୍କର ଫଟୋଗ୍ରାଫି ସ୍କିଲ୍ ଆଉ ମୋର ମାନେ ସେତେବେଳ ଟାଇମ୍ ରେ ମାନେ ମୋର ଗୋଟେ ଇନ୍‌ଷ୍ଟା ଆଇଡି ଥିଲା ଯୋଉଟାକି ବ୍ୟାନ ହେଇଯାଇଚି ଓକେ ବ୍ୟାନ କରେଇ ଦେଲେ ଓକେ। ତା ଦେହରେ ମାନେ ମୁଁ ଫଟୋଗ୍ରାଫିରେ ସବୁ କରୁଥିଲି।
ହୁଁ।
ଓକେ ସେଇଟା କଣ ହେଇଚି ନା ତା ମୁଁ ଯୋଉ ଦୈନିକି କଥା ହୁଏ ଏନ୍ତି ସବୁ ଯେତେବେଳେ ଟ୍ୱେଲ୍ଥ୍ ହେଲା ଟ୍ୱେଲ୍ଥ୍ ଅଧାରେ ମୁଁ ଜାଣିବାକୁ ପାଇଲି ଓକେ ସେ ସେ ଦଳ ମାନେ ଆମ କଲେଜ ଆସିଥିଲେ ମତେ କହିଲେ କି ତୁ କଣ ଏଠି ସେ ଯେମିତି ମୋତେ ଏମିତି କହିଲେ ତାପରେ ଯାଇଁ ଜଣା ପଡିଲା ଯୋଉ ମ୍ୟାମ୍ ମୋତେ ସବୁବେଳେ ପାଟି କରନ୍ତି ଗାଳି କରନ୍ତି ବାଡାନ୍ତି ମାନେ ଆମ ହିନ୍ଦୀ ମ୍ୟାାମ ତାଙ୍କର ସିଏ ରିଏଲ ଭାଇ
ଥିଲେକି?
ନା ନା ରିଅଲ ଭାଇ ରିଅଲ
ଓହୋ ଭାଇ ମତେ ତ ୱାଇଫ
ଆଚ୍ଛା ହଁ ରିୟଲ ଭାଇ ମାନେ ମାନେ ମୁଁ ଶକ୍ ହେଲିି କହିଲି କି ଆ ସିଏ ଏମିତି ହଁ। ମାନେ ଏମିତି କୋଇନ୍ସିଡେଣ୍ଟ୍, କେମିତି?
ହୁଁ।
ତାପରେ ଆହୁରି ବ ସେୟା ବା
ହଁ ଆ ସି ସିଏ ତାଙ୍କ ସିଏ ତାଙ୍କ ମ୍ୟାରେଜ କୁ ତମକୁ ଡାକିଥିଲ ନା ନାଇଁ?
ଅଁ ନାଇଁ ମ୍ୟାରେଜ ସିଏ କଣ କହିଲ, ମ୍ୟାରେଜକୁ ଡାକିଥିଲେ କଣ? ମୁଁ ସେତେବେଳ ଟାଇମ୍ ରେ ଟେନ୍ଥ କ୍ଲାସରେ ପଢୁଥିଲି, ଗାଁରେ ଥିଲି। ହଁ। ସୋ ସିଏ ଇଠି ହେଲେ ମୁଁ ଏ ଜାଗାକୁ ଆସି ନଥିଲି, ସୋ ମୁଁ ଏ ଜାଗାରେ କେନ୍ତି ଜାଣିବି। ସେ ଖାଲି ଜଣେଇଥିଲେ କି ନାଇଁ ମ୍ୟାରେଜ ହେଇଗଲା, ଏନ୍ତି ନୁହଁ ଫଟୋ ପଟୋ ପୋଷ୍ଟ ଯା କରିଥିଲେ ସେତିକି। ବାକି ମୁଁ ସେ ମାନେ ଫଟ ଫଟୋ ମାନେ କଣ, ସିଏ ତାଙ୍କ ମାନେ ମ୍ୟାରେଜ ଫଟୋ ପଠେଇଥିଲେ ତାଙ୍କର ଗୋଟେ ହି ପୋଷ୍ଟରେ ତାଙ୍କ ଭଉଣୀଙ୍କ ଫଟୋ ନାହିଁ। ସେ ତାଙ୍କ ଭଉଣୀଙ୍କ ଫଟୋ ଏବେ ହିଁ ପୋଷ୍ଟ କଲେ, ଏଇ ତାଙ୍କ ଆନିଭର୍ଶାରିରେ ଆଉ ଯେ ବିଡିଓ ଗୋଟେ ପୋଷ୍ଟ କଲେ ତାରି ଠିକ୍ କଲେ। ନହେଲେ ସିଏ ନର୍ମାଲି ମ୍ୟାରେଜ୍ ଫଟୋ ଇଏରେ ସିଏ ଖାଲି ନିଜର ଆଉ ନିଜ ସ୍ତ୍ରୀଙ୍କର ତାଦେହରେ ଖାଲି ଫଟୋ ଫଟୋ ପକେଇଥାନ୍ତି। ନାଁ ନାଁ ଜିନଷ ସେଟା ଏଇଟା ତାଙ୍କର ଅ ଗୋଟାଏ ମାନେ କି ଚ୍ୟାନେଲ ଓକେ। ତାଙ୍କର ସ ୱାଇଫ ଆଉ ତାଙ୍କର ଦି ଜଣଙ୍କର ଗୋଟାଇ ହି ଚ୍ୟାନେଲ।
ହୁଁ-ହୁଁ-ହୁଁ।
ହଁ। ସେଥିପାଇଁ ମାନେ ସିଏ ଖାଲି ତାଙ୍କ ହ ତାଙ୍କ ଭାଇଙ୍କ ଚାଲଚି ଆଉ। ମାନେ ସିଏ ଯେହେତୁ ବାହାରେ ରୁହନ୍ତି, ସୋ ଏତେ ପୋଷ୍ଟ କରନ୍ତିନି।
ଆଚ୍ଛା ଆଚ୍ଛା।
ବାକି ମୁଁ ଏତେ ତ ଆଉ ବହୁତ କିଛି ହେଇଛି। ମୁଁ ଯୋଉ କହୁଥିଲି ଇଂଲିଶ ମ୍ୟାମ୍ ଯିଏ ଆଉ କିଏ?
ହୁଁ।
କହିଦେଲେ ମାନେ ଏମିତି ହାବିଡି ହେଇଗଲା କଥାବାର୍ତା ମ ମ ମାନେ ଯୋଉ ପିଲା ଟାର ଇଂଲିଶ ହୁଏନି ମାନେ ଯୋଉ ମାନେ ଯୋଉ ପିଲାଟା ଇଂଲିଶ କଥା କହି ପାରେନି ଓକେ କ ଥା କହିବାକୁ ଡରେ ସେ ପିଲା ଟା ମାନେ ଏତେ ମାନେ କି ଏତେ ମାନେ ମୋର ଅଭ୍ୟାସ ହେଇଗଲା ମ୍ୟାମ ଙ୍କ ସାଥିରେ କଥା ହେଇ ହେଇ କା ମୋର ଇଂଲିଶ ରେ ସବୁଠୁ ଆଧିକା ମାର୍କ ମାନେ ପଡ଼ସେନ୍ଟଟେଜ ରହିଥିଲା।
ଆଛା ଆଛା ବେନିଫିଟ
ହଁ ବେନିଫିଟ ବାକି ଗୋଟେ ଡିସାଡଣ୍ଟେଜ
କଣ ଆଟାଚମେଣ୍ଟ
ନାଇ ନା ନାଇଁ ଆଟଚମଣ୍ଟ ନାଇଁ ସେ ଗୋଟେ ଆ ଆ ମାନେ କି ମତେ ଆ ଲାଷ୍ଟ କୁ ମ୍ୟାମ ଙ୍କୁ ଗଳି କରିବାକୁ ପଡଲା ହଁ କି ନାହିଁ ମ୍ୟାାମ ସେ ଯେମିତି ସ୍ଟୁଡେଣ୍ଟ ହିସାବରେ ରହିବା କଥା ସେମିତି ମାନେ କି ସିଏ କଣ କରିଥିଲେ ତାଙ୍କ ହଜବେଣ୍ଡସାଥିରେ ଯାଇଥିଲେ ମ ମାନେ ଅଁ ଅଁ କଣ ମନ ମନାଲି ଯାଇଥିଲେ ବୁଲିବାକୁ ହୋଉ କି ମନାଲି।
ହୁଁ।
ଓକେ। ତ ସେଠି କଣ ହେଛି ଛି ନା ମାନେ କି ମୁଁ ତାଙ୍କ ସାଥିରେ ମାନେ ଏମିତି କନଭରସେସନ ହେ କଥା ହେଲା ବେଳେ ଓକେ ସେ ଯାହା କୁହନ୍ତି ପଚାରିବା କଥା ଯାହା ପଚାର ହେଲା ସୋ ଯାହା ଯେମିତି ପଚରା ପଚିରି ହଁ ଯେମିତି ପଚାରିବା କଥା ସେମତି ପଚାରିଲେ ଓକେ ସୋ ଦେନ କଣ ହେଇଚି ସିଏ କଣ କଲେ ନା ଟିକେ ସିରିୟସ୍ ମାନେ ମାନେ କି ମୁଁ ବି ଜାନଥିଲି କି ସେମିତି ଅ ଯୋଉ ମାନେ ଟର୍ଚ କରନ୍ତି ଏମତି ଗେଲ ଖେଳନ୍ତି ଓକେ। ସେଇଟା ଏତେ ଆଡକୁ ପଳେଇବ। ମାନେ ତମ ବି ଜାଣିନ ଯେମିତି କୁହ କି ନାଇଁ ମାନେ ମୋ ମାଚିରୁଟୀ ଦେଖା ଯାଏ ଓକେ। ମାନେ ବଡ଼ ଲୋକ ଭଳିଆ, ହଁ ବେ ମାନେ ମୋତେ ତତେ ସମସ୍ତେ କହନ୍ତି କି ନାଇଁ ମାନେ ମୁ ଏଇଟି ମାନେ ଏଇଟିନ ଇଅରସର ତ ନୁହ। ଓକେ। ତୋ ମାନେ ଯେହେତୁ ମାନେ ହେଲଥଟିକେ ଭଲ ଅଛି ଆଉ ଟିକେ ବଢି ଟିକେ ଭଲ ଅଛି ସୋ ମାନେ ବୁଝିପାରୁଥିବ ମାନେ ଟିକେ ଖରାପ ଆଡି ପଳେଇଥିଲା ଆଉ,
ହଁ ହଁ ବୁଝିଲ ବୁଝିଲି
ସ ମୋ ଏଥିରେ ବହୁତ କିଛି ଖରାପ ହେଇଯିବ ଆ ମୁଁ ଯେହେତୁ ଗୋଟେ ଭଲ ପିଲା ଗୋଟେ ଭଲ ଘରୁ କୁ ସୋ ମୁଁ କିଛି ଆଜି ଯାଇ କିଛି ସେଗୁରା କିଛି କରିନି,
ଆଚ୍ଛା ଆଚ୍ଛା,
ମୁଁ ସେଇ ଜିନିଷ ବହୁତ ବେକାର ଲାଗେ, ହୁଁ ଟା
ତାହେଲେ ଏମିତି କଥା ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ। ମାମା ତ ଏବେ ବାହାରୁ ଯାଇଥିଲା ଜଷ୍ଟ ଆସିଲା, ଏବେ ମତେ କହିଛି କି ମୋ ପାଇଁ ମୋମୋ ଆଣି ଉ ଖାଇଇ ବି ହୁଁ ତମ ସେଇପଟକୁ ଯିବ ମୋ ମୋ ଆଣିବାକୁ,
ଆମ ଘର କୋଉଠି କହିଲେ?
କହାର?
ମୋର
ତମର କୋଉଠି?
ତମେ କହିଲ ବା ଆସିବ କୋଉଠି ଆମ ଘର? ବ୍ରିଦରେ ଆମ ଘର ନୁହଁ,
କୋଉଠି?
ଆମର ସେଇ ବଡ ବଡ ଗାଁ ଭିତରେ ମାନେ ଅପୋଜିଟ ରେ ବଡ ଗଡ ଗାଁ ସେପଟ ରହିଲା ଆମ ଘର ଅପୋଜିଟରେ,
ଆଛା ଆଛା ଆଛା ଆଛା।
ହୁଁ ଝରଣା ସାଇଡ୍,
ଆଚ୍ଛା ଭିତରେ ଆଡେ ତାହାଲେ,
ହୁଁ।
ହୁଁ ହୁଁ ହଁ ଚଳିବ ଅସୁବିଧା ନାଇଁ କେଉଆଡେ ମୁଁ ତ ସେମତିରେ ବୁଲେ, ମାନେ ମିଛ କହିବେନି ଅ ମାନେ ଏତ ମାନେ କି ମାନେ ଯୋଉଟା ମାନେକି ଅ ଜଷ୍ଟ ଏଣିକି ଏଜ୍ଜାମ ସରିଥିଲା ବେରୋଜଗାର ହେଇକି ବୁଲ୍ ଏଣିକି ବାବା ବି କହିଲେ କି ନାଇଁ ଏବେ କିଛି ଦରକାର ନାହିଁ ବିଜନେସ ମାନେ ସେତେବେଳେ ଟିକେ ଠିକ ଠାକ୍ ହେଲା ମାନେ ମୁଁ ମାନେ ବାବା କହିଲି ତୁ ଯୁଆଡେ ବୁଲିବା କଥା ବୁଲ ବାକି ଗାଡି ମାମା ଡରିଲେ ଦିଏନି ମାମା କୁହେ କି ନାଇଁ ଗାଡି ଟା ଇଏ ମାନେ ମାମା ଯେହେତୁ ମାନେ କି ପ୍ୟାରେଣ୍ଟସ ଯେହେତୁ ସେମାନଙ୍କର ଟେନ୍ସନ ରହିବ ନା ସୋ ମୁଁ କଣ କରେ ମତେ ବି ଏତେ ଗାଡି ଚଲେଇବାକୁ ମାନେ ଆଗରୁ ଯେତିକି ଭଲ ଲାଗୁଥିଲା ଏବେ ହେତେ ଭଲ ଲାଗୁନି ଖାସ୍ ଲାଗୁନି ସେ କଣ ହେଇଚି ନା ମୁଁ ଚାଲି ଚାଲିକା ବୁଲେ
ହୁଁ
ଦିନେ କଣ ହେଇଚି ନା ଚାଲି ଚାଲିକା ପଳେଇଛି ଅ ଏଠୁ ମାନେ ଆମ ଘର କୁ ଘରଟା ହଉଛି ମାନେ କି ସାଇ ମନ୍ଦିର ପାଖରେ।
ହୁଁ।
ମୁଁ ଚାଲି ଚାଲି ଯାଇଛି ବାପୁଜୀ ନଗର ଆଡେ ସିଆଡେ ପଳେଇଲେଇଁ କେତେ ମାତ୍ର ଅଧଘଣ୍ଟା ଭିତରେ।
ଆଛା ଆଚ୍ଛା।
ଘରେ ଫୋନ କଲି କହିଲେ କୋଉଠି ମୁଁ କହିଲି ହଁ ଗ୍ୟା ଲେରିଆ ପାଖ ଆଡେ ଆସିଛି ଏପଟେ ବାପୁଜୀ ନଗର ଆଡେ ଆସିଛି ଓକେ ମତେ କହିଲେ ମତେ କହିଲେ କି ତୁ ଏବେ ବା ଘରୁ ଗଲୁ ସିଆଡେ କୁଆଡେ ପଳେଇଲୁ ମୁଁ କହିଲି କି ହଁ ଚାଲି ଚାଲିକା ପଳେଇକି ମତେ କହିଲେ ଚାଲି ଚାଲି କା ପଳେଇ ଆଇଲୁ ଗାଡି ତ ନେଇନୁ କିଛି ତ ନେଇନୁ ଆମକୁ ଲାଗିଲା ଆଉ କାହା ସାଥୀ ରେ ଯାଇଛୁ ବୋଲି ଚାଲି ଚାଲିକା କେମିତି ପଳେଇଲୁ।
ହୁଁ ହୁଁ ଚାଲିଆ ସ୍ପିଡ଼। ଶୁଣୁନ ଟାଇମ ହେଇଗଲାଣି ତ ଆଉଥରେ କଲ୍ କରିବି ନା ତମେ ଏବେ କଣ କରିବ?
ନାଇଁ ନାଇଁ ଏବେ ଟିକେ ମୁଁ ଯାଇଁକି ଆସିଲେ ହଁ ଓକେ ଓକେ ମୁଁ କହିବି ହୁଁ ବାଏ।
ବାଏ ବାଏ।